ହ୍ୟାଲୋ, ହଁ ଦାଦା ନମସ୍କାରରେ। ଆଉ କଣ ଖବର?
ଖବର ସବୁ ଭଲ, ଆପଣ କୁହନ୍ତୁ।
ଆଚ୍ଛା, ଆ ଓଡ଼ିଶାର ସଂସ୍କୃତି ବିଷୟରେ ଆପଣ ଜାଣିଛନ୍ତି କିଛି ନା ନାହିଁ ଜାଣିନାହାନ୍ତି?
ଆପଣ କହୁଛନ୍ତି ମୁଁ ଶୁଣିବି ଆଉ ମୁଁ ତ ଜାଣିନି କିଛି।
ହଁ ଆଚ୍ଛା ଆପଣ ଶୁଣନ୍ତୁ ମୁଁ କହୁଚି ଆପଣଙ୍କୁ ଭାରତର ସଭ୍ୟତା ଖୁବ ଖୁବ ପ୍ରାଚୀନ। ଯୁଗେ ଯୁଗେ କେତେ ମନୁ ଋଷି ଓ ମହାପୁରୁଷ ଏ ମାଟିରେ ଜନ୍ମଗ୍ରହଣ କରି ଏହାର ସଂସ୍କୃତିକୁ ପରିପୃଷ୍ଟ କରିଚନ୍ତି। ଭାରତୀୟ ସଂସ୍କୃତିର ଆଧାର ହେଉଚି ଆଧା ଆଧ୍ୟାତ୍ମିକତା। ଭାରତୀୟମାନଙ୍କ ବ୍ୟକ୍ତିଗତ ଓ ସାମାଜିକ ଆଦର୍ଶ ତଥା ବିଜ୍ଞାନ ସାହିତ୍ୟ ସଙ୍ଗୀତ ଚିତ୍ରକଳା ସ୍ଥାପତ୍ୟ ଧର୍ମ ଶିକ୍ଷା ଇତ୍ୟାଦି ସମସ୍ତ ସାଂସ୍କୃତିକ। ବିଭବ ମୂଳରେ ଆଧ୍ୟାତ୍ମିକ ଭାବଧାରା ନିହିତ। ଏହି ଉଚ୍ଚ ଆଦର୍ଶବୋଧ ଭାରତୀୟମାନଙ୍କୁ ସମଗ୍ର ମାନବ ଜାତି। ମଧ୍ୟରେ ଏକ ବିଶିଷ୍ଟ ଜାତି ରୂପେ ପ୍ରତିଷ୍ଠା କରାହେଇଛି। ଆମ ଓଡ଼ିଶାର ସଂସ୍କୃତି ଏହି ମହାନ ଭାରତୀୟ ସଂସ୍କୃତି ଅବି ଛେଦିୟ ଅଙ୍ଗ।
ସାମାଜିକ ଜୀବନର ପରମ୍ପରା ଆଦର୍ଶ ଓ ରୀତିନୀତିକୁ ଆମେ ସଂସ୍କୃ ସଂସ୍କୃତି ବୋଲି କହିଥାଉ। ଯେଉଁ ଜାତିର ଆଦର୍ଶ ଶିନ୍ତାଧାରା ଜ୍ଞାନ। ସ ସୃଜନ ସୃଜନୀ ଶକ୍ତି ଓ ଆତ୍ମବିଶ୍ଵାସ। ଯେତେ ବିସ୍ତୃତ ସେ ଜାତିର ସମ ସଂସ୍କୃତି ସେତେ ଉନ୍ନତ। ଏହି ଦୃଷ୍ଟିରୁ ଦେଶ ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ। ସର୍ବଦା ବିଦ୍ୟମାନ୍। ଓଡ଼ିଏ ଉଁ ଓଡ଼ିଶା ଆପଣାର ସ୍ୱତନ୍ତ୍ର ଆଦର୍ଶ ଓ ପରମ୍ ମ୍ପରାକୁ ନେଇ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଛି। ଉତ୍କଳର ସଂସ୍କୃତକୁ ସମୃଦ୍ଧ କରିଛି ଏହାର ଐତିହାସିକ ଘଟଣା ଭଳି। ଓଡିଆ ଜାତିର ବ ବୀରତଵ କୁ ଓଡିଶାର ସୀମା ଦିନେ ଗଙ୍ଗା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା ଏହି ଓଡ଼ିଶାରେ। ଓଡ଼ିଶାରେ ଚଣ୍ଡାଶୋକ ଧର୍ମାଶୋକରେ ପ ପରିଣତ ହୋଇଥିଲା ବ୍ୟକ୍ତିଗତ ସ୍ୱା ର୍ଥ କୁ ସମୂହ ସ୍ୱାର୍ଥ ପାଇଁ ଉଁ ଅକାତରେ ଅକାତରେ ବିଲେ ବ ବଳି ଦେବା। ଓଡ଼ିଆ ସଂସ୍କୃତିର ବୈଶିଷ୍ଟ୍ୟ ଧର୍ମପଦ କାହାଣୀ ତାହାର ଏକ ଉଜ୍ଜଳ ଦୃଷ୍ଟା। ଦୃଷ୍ଟାନ୍ତ। ସମଗ୍ର ସମଗ୍ର ବସୁଧାକୁ ଗୋଟିଏ କୁଟୁମ୍ବ ଭ ଭାବି ସମୁଦାୟ ମାନବ ଜାତି ସୁଖ କାମନା କରିବା ଓଡିଆ ସଂସ୍କୃତିର ମୂଳ ଆଦର୍ଶ। ଶକ୍ତି ଶିବ ସର୍ବୋପରି ଜଗନ୍ନାଥ ଆରା ଆରାଧନା ମାଧ୍ୟମରେ। ଓଡ଼ିଶା ଏହି ଆଦର୍ଶକୁ ଯୁଗେ ଯୁଗେ ଅନୁସରଣ କରିଆସିଚି ଏହି ସଂସ୍କୃତି ଦେଇଚି ଶାନ୍ତି ସମ ସମତା ଭାତୃତ୍ବ ଦିଗଦର୍ଶନ। ଓଡ଼ିଶାର ସଂସ୍କୃତି ଓ ଲୋକା ଲୋକାଚରରେ ପର୍ବପର୍ବାଣି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି। ଆନନ୍ଦ ଉତ୍ସ ଆନନ୍ଦ ଉତ୍ସବ ପ ପ୍ରିୟ। ଓଡିଆ ମାନେ ବର୍ଷକରେ କେତେକ ନିର୍ଦ୍ଦିଷ୍ଟ। ଦିନରେ ନାନା ପୂଜା ଓଷା ଓ ବ୍ରତ ପାଳନ କରନ୍ତି ଗୃହ ଶରୀର ଓ ମନ ନିର୍ମ ସହ ପୂଜା ଅର୍ଚ୍ଚନା ମାଧ୍ୟମରେ ଜଗତର ହିତ ପାଇଁ ଦେବତା ମାନଙ୍କ ଆଶୀର୍ବାଦ ଭିକ୍ଷା କରିବା ଏହି ପୂଜା ପର୍ବାଣୀର ମୂଳ ଲକ୍ଷ୍ୟ ଏହା ଦ୍ଵାରା ସତ୍ୟ ହଁ ଏହା ଦ୍ଵାରା ସତ୍ୟ ଦେହ ନିଷ୍ଠା ପବିତ୍ରତା ଆଦି ଗୁଣର ବିକାଶ ଘଟେ। ଏବଂ ସମାଜରେ ପରସ୍ପର ମଧ୍ୟରେ ମିତ୍ରତା। ବୃଦ୍ଧି ପାଏ ମହାପ୍ରସାଦ ମକର ଚାଉଳ ଆମ୍ବ ବଉଳ ଇ ଇତ୍ୟାଦି ଦେଇ ବନ୍ଧୁ ହେବା ଓଡିଶା ଓଡ଼ିଶ ର ଏକ ପ୍ରାଚୀନ ପରମ୍ପରା ଏହା ଜାତୀୟ ସହିତ ଏକ ଏକତାର ସହାୟତା। ହାଲୋ।
ଆଜ୍ଞା।
ଆଜ୍ଞା ଆପଣ କଣ ଜାଣିଚନ୍ତି କହୁନାହାନ୍ତି ଆପଣ ମୁଁ ତ କହିଲି ଆପଣ ଶୁଣିଲେ।
ହୁଁ। ଆଜ୍ଞା ମୁଁ ଆମ ଆପଣଙ୍କୁ ଆମ ଓଡିଶାର ଗୋଟେ ବିଗେଷ୍ଟ ଫେଷ୍ଟିଭାଲ ହଉ ବିଗେଷ୍ଟ ଫେଷ୍ଟିଭାଲ ଦୁର୍ଗା ପୂଜା ବିଷୟରେ କହିବାକୁ ଯାଉଚି।
ଆଜ୍ଞା କୁହନ୍ତୁ କୁହନ୍ତୁ ଆଜ୍ଞା।
ଆଜ୍ଞା ଦୁର୍ଗା ଦୁର୍ଗା ପୂଜା ହଉଚି ଆମ ଏକ ଏକ ବଡ ଉତ୍ସବ। ବୁଝିଲେ କିି? ଏଇଟା ଆମ ଓଡିଶା ମାନେ ଆମ ଓଡିଆ ମଧ୍ୟମରେ ଏଇଟା ହେଇଥାଏ। ଏଇଟା ଆମ ଓଡିଶାରେ ଚାଲିଥାଏ ସେପ୍ଟେମ୍ବର ସେପ୍ଟେମ୍ବର ବା ଅକ୍ଟୋବର ମାସ ରେ ଏଇ ପୂଜାଟି ପଡେ। ଏଇ ସମୟରେ ସବୁ ସଜବାଜ ହେଇକି ଦୁର୍ଗା ପୂଜା ମଧ୍ୟ ଦେଖିବାକୁ ଯାଆନ୍ତି। ଲୋକମାନେ ନୂଆ ଡ୍ରେସ ପିନ୍ଧନ୍ତି। ପର୍ବପର୍ବାଣିରେ ଓ ତାଙ୍କର ଯେତିକି ସବୁ ଅନ୍ୟାନ୍ୟ କାମ ରହିଥିବ ସେମାନେ ସବୁ କରନ୍ତି।
ଆଜ୍ଞା।
ଏଥିରେ ଭଜ ଭଜନ ସଂଙ୍ଗିଆମ ଭଜନ ସଂଗ୍ରାମ ହବ। ଗୀତ ଗିଆହବ। ମାନେ ବିଭିନ୍ନ ପ୍ରକାର ଯେତିକି ସବୁ କାର୍ଯ୍ୟକ୍ରମ ରହିଚି ସବୁ କରନ୍ତି ଏଥିରେ। ଦୁର୍ଗା ପୂଜାରେ ମା ଦୁର୍ଗା ମା ଦୁର୍ଗାଙ୍କ ମୂର୍ତ୍ତିକୁୁ ଦର୍ଶନ କରିକି ବିସ୍ଥାପନରେ ଆସିକି ଘରେ ରହନ୍ତି ବୁଝିଲେ କି?
ଆଜ୍ଞା। ଆଜ୍ଞା।
ଆଜ୍ଞା ଆଉ ଆପଣ କଣ ଜାଣିଚନ୍ତି କୁହନ୍ତୁ।
ଆପଣ କହୁନାହାନ୍ତି ଆପଣ ଏତେ କମ୍ କହିଲେ ହେବ ନା।
ଆଜ୍ଞା କୁହନ୍ତୁ କୁହନ୍ତୁ।
କୁହନ୍ତୁ ଆପଣ କୁହନ୍ତୁ।
ଆଜ୍ଞା ଆଜ୍ଞା ଟି ଆପଣ କୁହନ୍ତୁ ମୁଁ କହୁଚି।
ହଁ ଓଡିଶାର ଓଡିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ର ସ୍ଵାକ୍ଷର ବହନ କରିଚି ଏହା ବିଭିନ୍ନି ଶିଳାଲିପି ଓ ମନ୍ଦିର କୋଣାର୍କର ସୂର୍ଯ୍ୟ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଭବେଶ୍ୱର ଭୁବନେଶ୍ୱରର ଲିଙ୍ଗରାଜ ମ ନ୍ଦିର ଓ ରାଜାରାଣୀ ମନ୍ଦିର ଇତ୍ୟାଦି ଇତ୍ୟାଦି ଇତ୍ୟାଦି ଓଡିଶାର ପ୍ରମୁଖ ଜେଗା। ଆ ଖିଚିଙ୍ଗର ଅ କିଚକେଶ୍ୱରୀ ମନ୍ଦିର ଦେହରେ ଖୋ ଦେହରେ ଖୋଦିତ ମୂର୍ତ୍ତି ଓ ବିଭିନ୍ନ ଚି ଚିତ୍ରକଳା ଏ ଜାତି ଜାତିର କଳା ଗା କଳା ଚିତୁରି ନିର୍ଦେଶନ ଏସବୁ ଏସବୁ କାର୍ତ୍ତିକୁ ସୁଚଖୁରେ ଦେଖିବା ପାଇଁ ପ୍ରତିଦିନ ଶହ ଶହ ପର୍ଯ୍ୟଟ ପର୍ଯ୍ୟଟକ ଉ ଓଡିଶା କୁ ଆସୁଚନ୍ତି ଭାସ ଭାସ୍କର୍ଯ୍ୟ ପରି ଓଡ଼ିଶାର କାରୁଶିଳ୍ପ ମଧ୍ୟ ଅତି ଉଚ୍ଚ କୋଟିର। ସୁନା ରୂପାର ତାରକସ ତାରକ ତାରକସି କାମ ହ ପିତ୍ତଳର ସୂର୍ଯ୍ୟ କାରୁକାର୍ଯ୍ୟ ମୋ ଉଁ ମୂର୍ମୟ ଶିଳ୍ପ। ଅ ଶିଙ୍ଗରୁ ଶିଙ୍ଗରୁ ତିଆରି ବିଭିନ୍ନ ପଦାର୍ଥ ଚାନ୍ଦୁଆ। ଉଁ ଆ ପଟ୍ଟଚିତ୍ର ଆଦି ଦେଖିଲେ ଏ କିଏ ବିସ୍ମିତ ନହେବ? ଓଡ଼ିଶାର ବସ୍ତ୍ରଶିଳ୍ପ ସମଗ୍ର ପୃଥିବୀରେ ଆ ଦର ଲାଭ କରିଚି ସମ୍ବଲପୁରୁ ବ୍ରହ୍ମପୁରୁ ଓ ନୂଆପାଟଣା ହାତ ବୁଣା ବସ୍ତ୍ର ଓଡ଼ିଆ କାରିଗର ହାତର କଳା ନି ନିପୁଣତାର ପରିଚୟ ପରିଚୟ ଦିଏ ବୟନଶିଳ୍ପା ଉଁ ଏଁ ଓଡ଼ିଶା ପ୍ରା ଚୀନ କାଳରୁ ସାରା ବିଶ୍ୱରେ ପ ପ୍ରସିଦ୍ଧି ଲାଭ କରିଥିଲା। ସୂକ୍ଷ୍ମ ବସ୍ତ୍ର ଓ ନାନା ନେଇ ବୋଇତ ବୋଇତ ଚଳାଇ ଓଡ଼ିଆ ସା ଧନା ବ୍ୟବସାୟ ବାଣିଜ୍ୟ କରୁଥୁଲେ। ଦରିଆ ସେପାରିରେ ବାଣିଜ୍ୟ ବ୍ୟବସାୟ କରିବା ଅଙ୍ଗେ ସଙ୍ଗେ ସେ ବିଦେଶ ବିଦେଶରେ ଲୋକମାନଙ୍କୁ ବାତୃତ୍ଵର ବନ୍ଧନ ବାନ୍ଧୁଥିଲେ ଉଁ ଓଡ଼ିଶା ମୋଡ଼ିଶାର ଜାତୀୟ ଜୀବନକୁ ପ୍ରାଣବନ୍ତ କରି ରହିଚି ଏହାର ଭାଷା ଓ ସାହିତ୍ୟ ଓଡ଼ିଆ ଭାଷା ପୃଥିବୀର ଅନ୍ୟ ଏକ ଉନ୍ନତ ଭାଷା ମ ମାନଙ୍କ ମଧ୍ୟରେ ଅନ୍ୟତମ ଆପଣ ଯେ କହୁନାହାନ୍ତି ଆପଣ କଁ ଜାଣିଚନ୍ତି।
ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଗଛ ବିଷୟରେ କହିବାକୁ ଚାହୁଁଚି ‌
ଆଜ୍ଞା କୁହନ୍ତୁ ଆଜ୍ଞା।
ଗଛ ଆମ ଜୀ ଏ ଗଛ ଆମ ଜୀବନ ଯାପନରେ ଗଛ ଆମ ଜୀବନ ଯାପନ କରିବା ପାଇଁ ଆମୁ ବୋହୁତ ଗୁରୁତ୍ୱପୂର୍ଣ୍ଣ, ବୁଝିଲେ? ଗଛ ବିନା ଆମେ ପୃଥିବୀ ପୃଷ୍ଠରେ ଜୀବନ ଅସମ୍ବଳ। ଏବଂ ଗଛରେ ବିଭିନ୍ନ ପ୍ରକାର ଔଷଧିକ କାରଣ ବି ରହିଚି। ଯୋଉଟା କି ମନିଷ ମନୁଷ୍ୟଙ୍କ ପାଇଁ ବୋହୁତ ଭଲ। ଆଉ ଗଛ ପାଇଁ ଆମେ ବୋହୁତୁ ମାନେ ଫଳମୂଳ ବି ଖାଇ ପାରୁଚେ। ମେ ଗଛ ଆମୁକୁ ବହୁତ ଛାଇ ବି ଦଉଚି ଆମେ ସେଠି ଆରାମ ବି କରି ପାରୁଚେ। ବୁଝିଲେ କି? ଗଛରେ ଫୁଲ ଫଳ ଆଦି ବିଭିନ୍ନ ପ୍ରକାର ଜିନିଷ ସବୁ ଆମେ ଆଗ୍ରହଣ କରୁଚେ, ବୁଝିଲେ କି?
ଆଜ୍ଞା।
ଗଛ ଗଛରେ ଆ ଗଛ ଆମୁକୁ ତଳେ ଶୋଇଲେ ଆମୁକୁ ଥଣ୍ଡା ଲାଗେ। ଗଛ ତଳେ ଓ ଅଧିକା ଗଛ ଏମତି ସବୁ ପର୍ୟାବରଣକୁ ନେଇକି ଯୋଉ ଗଛ ଫଚ ସବୁ କଟାକଟି ଚାଲିଚି ସେ ସବୁ ଭୁଲ ଧାରଣା ଲୋକମାନଙ୍କର। ଗଛ କାଟିଲେ ଏଟା କରିଦବା ସେ କରିଦବା କିନ୍ତୁ ନାଇଁ ଗଛ ଗ ଛର ଆଜ୍ଞା ଆଜ୍ଞା ଗଛ ରଖିଲେ ହିଁ ସବୁଠୁ ବୋହୁତ ଭଲ। ବୁଝିଲେ କି?
ହାଜ୍ଞା।
ଆଜ୍ଞା ଆପଣଙ୍କ ବ୍ୟାକଗ୍ରାଉଣ୍ଡ୍ ର ସାଉଣ୍ଡ୍ ଟା ଟିକେ ଅଧିକା ହଉଚି।
ଆଜ୍ଞା କୁହନ୍ତୁ କୁହଁ ଆଉ ମୁଁ କହୁଚି ଆପଣ ଶୁଣନ୍ତୁ ଭଲରେ।
ଏ ମୁଁ କହୁଛି ଆପଣ ଶୁଣନ୍ତୁ ଆପଣ କଣ କହିବେ?
କୁହନ୍ତୁ।
ଆଜ୍ଞା ବୃକ୍ଷକୁ ଆମେ ସଦାବେଳେ ରକ୍ଷା କରିବା ଦରକାର ବୁଝିଲେ କି। ବୃକ୍ଷ ରୋପଣ କଲେ ହିଁ ଆମେ ଜୀବନ ଯାପନ ଅଧିକା ଆଗକୁ ବଢିପାରିବା। ଆଉ ଆମେ ଏସବୁରେ ବହୁତ ଏଗ୍ରିକଲଚର ଉପରେ ବି ଆର ପ୍ରଭାବ ପଡେ। ଗଛ ଫଛ କାଟିଲେ। ବୁଝିଲେ କି
ହ୍ୟାଲୋ
ହଁ ଆଜ୍ଞା କୁହନ୍ତୁ ଆପଣ କହୁନାହାନ୍ତି ମୁଁ ଶୁଣୁଛି ବା
ଆ ଆପଣଙ୍କ ଶୁଭାଯାଉନିପା
କୁହନ୍ତୁ ଆପଣ
ଆପଣଙ୍କ ବ୍ୟାଗ୍ରାଉଣ୍ଡ ଆପଣ ବ୍ୟାଗ୍ରାଉଣ୍ଡ ର ସାଉଣ୍ଡ ଟା ବହୁତ ଆଶୁଛି।
ଆଜ୍ଞା ସେ କୁକୁର ଗୁଡ଼ିକ ଭୁକୁଛନ୍ତି।
କୁକୁର ଗୁରା ଭୁକୁୁଛନ୍ତି ତାହେଲେ ଠିକ ଅଛି।
ଆଜ୍ଞା ମୁଁ ଆପଣଙ୍କୁ କହୁଛି ଆପଣ ଶୁଣନ୍ତୁ ନିୀତିଦିନିଆ ଜୀବନରେ ଦିନ ହେଉ ବା ରାତି ହେଉ। ଘରୁ ବାହାରିଲେ ରାସ୍ତାରେ ଅସଂଖ୍ୟ ଗାଡ଼ି ମଟର ଯିବା ଆସିବା। ଆମେ ନିଜେ ମଧ୍ୟ ଆବଶ୍ୟକତା ଅନୁସାରେ ଦୁଇ ଚକିଆ ତିନି ଚକିଆ ଚାରି ଚକିଆ କିମ୍ବା ଟ୍ରକ୍ ବସ୍। ବ୍ୟବହାର କରିଥାଉ ଗାଁ ଠାରୁ ସହର ଜାଏ ସବୁ ସବୁଠି ଗାଡ଼ି ମଟର ବ୍ୟବହାର ବହୁ ପରିମାଣରେ ବଢ଼ିଯାଇଛି। ତା ସହିତ ବି ବିଭିନ୍ନ କାରଣରୁ ସାମାନ୍ୟ ଅସାବ ଅ ଗାଁ ଠାରୁ ସହର ଯାଏଁ ସବୁଗୁଡ଼ିକ ଗାଡ଼ି ମଟର ବ୍ୟବହୃତ ପରିମାଣ ବଢ଼ିଯାଇଛି ତା ସହିତ ବିଭିନ୍ନ କାରଣରୁ ସାମାନ୍ୟ ଅସାବଧାନ ଅସାବଧାନତା ହେତୁ ଦୁର୍ଘଟଣାମାନ ଘଟି ଧନ ଜୀବନ ହାନି ଘଟୁଛି ଫଳରେ ବ୍ୟକ୍ତି ପରିବାର ଓ ରାଷ୍ଟ୍ରର ଅକଳନ କ୍ଷତି ଘଟୁଛି ଆବଶ୍ୟକତା ଦୃଷ୍ଟିରୁ ଆମ ରାସ୍ତାକୁ ଆମ ରାସ୍ତାରେ ଚଳିବାକୁ ହେବ ଗାଡ଼ି ମଟର ବ୍ୟବହାର କରିବାକୁ ହେବ। କିନ୍ତୁ ଚା କିନ୍ତୁ ଚାଲିଲା ବେଳେ ହଉ କିନ୍ତୁ ଚଳିବା ବେଳେ ହେଉ ବା ଗାଡି ଚଳେଇବା ବେଳେ ହଉ ସତର୍କ ଅବଲମ୍ବନ କଲେ ଏବଂ ରାସ୍ତାରେ ନିୟମ ମାନିଲେ ଆମେ ଘଟଣାକୁ ଆଡ଼େଇ ଯାଇପାରିବା ଏହା ଦ୍ୱାରା ନିଜର ଦେଶର ଧନଜୀବନ ସୁରକ୍ଷା ହୋଇପାରିବ ସାଧାରଣତଃ ଭାବେ ଅଳ୍ପ ବୟସର ପିଲାମାନେ ପାଦରେ ଚାଲିଯାଆନ୍ତି କିମ୍ବା ସାଇକେଲ ବ୍ୟବହାର କରନ୍ତି କାରଣ ଆମ ଦେଶର ଆମ ଦେଶର ଆଇନ ଅନୁସାରେ ଆଠ ଆଠ ତ ଅଠର ବର୍ଷରୁ କମ୍ ବୟସ ପିଲାମାନଙ୍କୁ ଇଞ୍ଜିିନ ଚାଳକ ଗାଡି ଚଳାଇବା ଅଧିକାର ମିଳନଥାଏ ମିଳୁନଥାଏ। କିନ୍ତୁ ପିଲାମାନେ ଏକୁଟିଆ କାହାରି ସାଙ୍ଗେ ଛୋଟ ବ ବା ବଡ଼ ଗାଡ଼ିରେ ଯାଇ ଆସି କରିଥାନ୍ତି ଆଉ ମଧ୍ୟ ଆଜିର ପିଲା ଆସନ୍ତାକାଲିର ନାଗରିକ ତେଣୁ ଆମ ଦେଶରେ ପ୍ରଚଳିତ ରାସ୍ତା ନିୟମ ସମ୍ପର୍କରେ ସେମାନେ ଅନ୍ୟ ଅନେକ କଥା ଜାଣିବା ଆବଶ୍ୟକ ସେଥିସହିତ ଯିବା ଆ ଯିବା ଆସିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ଦେଇ ସତର୍କ ଅବଲମ୍ବନ କରିବା ଉଚିତ୍। ପାଦରେ ଚାଲିଲା ବେଳେ ଆଜ୍ଞା ସାର୍ ମୁଁ ରଖୁଚି ଆଁ।